ହ୍ୟାଲୋ।
ହ୍ୟାଲୋ।
ମ୍ୟାଡ଼ାମ ନମସ୍କାର କେମିତି ଅଛନ୍ତି?
ନମସ୍କାର ମ୍ୟାଡାମ ଶୁଭ ସକାଳ କେମିତି ଅଛନ୍ତି ଆପଣ?
ମୁଁ ଭଲ ଅଛି ମ୍ୟାଡାମ ଆପଣ କେମିତି ଅଛନ୍ତି?
ମୁଁ ବି ବହୁତ ବଢିଆ ଅଛି।
ଆଉ ଖାଇବା ପିଇବା ସରିଲାଣି ମ୍ୟାଡାମ ଆପଣଙ୍କର ସକାଳର ଜଳଖିଆ।
ଆଜ୍ଞା ଆଜ୍ଞା ସରିଲାଣି ଆପଣଙ୍କର ସରିଲାଣି?
ଆଜ୍ଞା ମ୍ୟାଡାମ ମୋର ବି ସରିଲାଣି।
କଣ ଥିଲା ସକାଳେ ଖାଇବା?
ଆମର ଖାଇବା ଆମର ଖିଚୁଡ଼ି ଥିଲା। ଆଉ ଆପଣଙ୍କର କଣ? ଖିଚୁଡି ଥିଲା ମ୍ୟାଡାମ।
ସରି ମ୍ୟାଡ଼ାମ ବୁଝିପାରିଲିନି।
ଖିଚିଡି ଟା ଥିଲା।
ଆଚ୍ଛା।
ଆଉ ଆପଣ କଣ ଖାଇଲେ?
ମୋର ଡାଲମା ଆଉ ରୁଟି ଥିଲା।
ଆଉ ଆପଣଙ୍କ ପଟେ ପାଣି ପାଗ କେମିତି କଣ କରିଛି?
ବର୍ଷା ଚାଲିଚି ବର୍ଷା ତ କମୁ ହିଁ ନାହିଁ।
ହଁ। ହଉ ଆପଣ ସକାଳେ ଯୋଉ ତ ବର୍ଷା ଟା ପଡୁଛି। ଯୋଉ ସକାଳେ ଯୋଉ ବୁଲିବା ପାଇଁ ଯାଉଛନ୍ତି ଆପଣ ଯାଆନ୍ତି?
ହଁ ହଁ ଏଇଟା ତ ବହୁତ ଜରୁରୀ। ଆମ ପାଇଁ କେତେ ବହୁତ ଦରକାର ଯେ ଆମେ ସକାଳେ କିଛି ୱାକ୍ କରିବା ସକାଳୁ ଉଠିକି। ସୁସ୍ଥ ଶରୀର ତ ଆଉ ସୁସ୍ଥ ମନ ବିନା ଜୀବନର କୌଣସି ତ ସଫଳତା ସମ୍ଭବ ନୁହେଁ ତ ଜରୁରୀ ଏଗୁଡାକ କରିବା ପାଇଁ କିି ସୁସ୍ଥ ଜୀବନ ପାଇଁ ସକାଳୁ ଭ୍ରମଣ ବହୁତ ସରଳ ଆହୁରି ଅତ୍ୟନ୍ତ ଉପକାରୀ ଅଭ୍ୟାସ ପ୍ରତିଦିନ ଆମେ ଯଦି ସ ସକାଳେ ଉଠି ଯଦି ଖୋଲା ପରିବେଶରେ କିଛି ସମୟ ଚାଲିବା ଦ୍ଵାରା ଆମର ଶରୀର ଆହୁରି ମନ ଉଭୟ ସୁସ୍ଥ ରହିଥାଏ। ନିୟମିତ ହା କଣ ହାଟିବା ହୃଦୟ ଆହୁରି ଫୁସ୍ ଫୁସ ଅ ସାମଗ୍ରୀିକ ସୁସ୍ଥ୍ୟ ବି ଉପକାରୀ ବୋଲିକି ବିଶେଷଜ୍ଞ ମାନେ ବି ଏଇଟାକୁ ପରାମର୍ଶ ଦେଇଛନ୍ତି ଆପଣ ବି ଜାଣିଥିବେ।
ଆଜ୍ଞା ଆଜ୍ଞା।
ଆପଣ ବି ଯାଉଛନ୍ତି ଚାଲିବା ପାଇଁ କି? ଆପଣ ବି ଯାଉଛନ୍ତି ଭ୍ରମଣ ପାଇଁ କି?
ଆଜ୍ଞା ଆଜ୍ଞା ମୁଁ ବି ଭ୍ରମଣ ପାଇଁ ଯାଏ। ଆମେ ଭ୍ରମଣ ପାଇଁ ଗଲାବେଳେ ଏଇ ଯୋଉ ଆମର ସକାଳ ର ଭ୍ରମଣ ତ ଗୋଟେ ମଣିଷ୍ବର ଶରୀରିକ ମାନେ ଆମର ମାନସିକ ଏବଂ ବୈଧିକ ବିକାଶ ପାଇଁ କ ଅତ୍ୟନ୍ତ ଉପକାରୀ ଅଭ୍ୟାସ ଅଟେ ଏବଂ ଆମର ତ ଏଇ ଯୋଉ ପ୍ରତିଦିନ ଯୋଉ ଆମର ଏ ସୂର୍ଯ୍ୟଦେୟ ହଉଛି ଆମର ମାନେ ପୂର୍ବରୁ କିମ୍ବା ସୂର୍ଯ୍ୟାଦେୟ ସମୟରେ ଭ୍ରମଣ କଲେ ଆମର ଶରୀର ଟିକେ ଆମର ସତେଜ ରହିବ। ଏବଂ ଆମର ସୁସ୍ଥ ରହିବ ଆଉ ଆମେ ଯୋଉ ସକାଳର ନିର୍ମଳ ଶୀତଳ ଆମର ଯୋଉ ଆଇ ହୁଏ ପ୍ରଧୂ ପ୍ରଧୂଷଣ ମୁକ୍ତ ହୁଏ। ପବନ ଶରୀରକୁ ଯୋଉ ଟିକେ ନୂତନ ଶକ୍ତି ଦିଏ। ଆଉ ଆମର ସତେଜା ପ୍ରଦାନ କରିଥାଏ। ତ ଆମ ଆମ ପାଇଁ ବହୁତ ଭଲ ଆମର ଏଇ ସ କାଳର ଭ୍ରମଣ ଟା ଆମର ମଣିଷ ପାଇଁ ଗୋଟେ ଶରୀର ପାଇଁ ବହୁତ ଭଲ।
ଆଜ୍ଞା ମାଡ଼ାମ୍ ଆମର ଯୋଉ ସକାଳର ଯୋଉ ପରିବେଶ ଯୋଉ ଥାଏ ଅତ୍ୟନ୍ତ ଶାନ୍ତ ସୁନ୍ଦର ଆହୁରି ପବିତ୍ର ହୋଇଥାଏ। ପକ୍ଷୀ ମାନଙ୍କର ଯୋଉ କୁହୁ କୁହୁ ଶବ୍ଦ ଶୀତଳ ପବନ ସବୁଜ ଗଛପାଲା ଏବଂ ଓ ଏତେ ମାନେ ସୂର୍ଯ୍ୟର କିରଣ ଆମ ମନକୁ ପୁରା ଆନନ୍ଦରେ ଭରିଦିଏ। ପ୍ରକୃତିର ଏହି ମନୋରମ ଦୃଶ୍ ଆମ ମନରୁ ଦୁଚିନ୍ତା ଓ ଅବସାଦ କୁ ଦୂର କରିଥାଏ। ଆମର ଯେତେ ଟେନସନ୍ ଥିଲେ ବି ଯେତେ ଚିନ୍ତା ଥିଲେ ବି ଆମେ ମନ ଦୁଃଖରେ ଥିଲେ ବି ଟିକେ ସକାଳେ ଯାଇକି ଯଦି ଭ୍ରମଣ କରିଦେବା ଆହୁରି ଅ ଶାନ୍ତ ପବନ ସୁନ୍ଦର ପବିତ୍ର ଯୋଉ ପକ୍ଷୀ ମାନଙ୍କର ଯୋଉ କୁହୁ କୁହୁ ଶବ୍ଦ ଶୀତଳ ପବନ ସବ ବୁଜ ଗଛପାଲା ଏଗୁଡ଼ା କୁ ଦେଖିଲେ ଶୁଣିଲେ ତାକୁ ଫିଲ୍ କଲେ ଉଁ ପୁରା ଆନନ୍ଦରେ ମନ ଭରିଯାଏ।
ଆଜ୍ଞା ଆଜ୍ଞା ଆହୁରି ଆମର ଏଇ ଯୋଉ ଏହି ଉତ୍ତମ ଅଭ୍ୟାସ ଟା ଆମୁକୁ ସାରା ଦିନ ମାନେ କାର୍ଯ୍ୟ କରିବା ପାଇଁ ପୁରା ଉତ୍ସାହ ଦେଇଥାଏ। ଆଉ ଶକ୍ତି ଆତ୍ମବିଶ୍ଵାସ ବି ପ୍ରଦାନ କରିଥାଏ।
ଆଜ୍ଞା ମାଡ଼ାମ ସକାଳୁ ଭ୍ରମଣ କଲେ ତ?
ଆଜ୍ଞା ଆଜ୍ଞା ତେଣୁ ସମସ୍ତଙ୍କର ଏଇ ଯୋଉ ସମସ୍ତଙ୍କୁ ସକାଳର ଭ୍ରମଣ କୁ ଦୈନନ୍ଦିନ ମାନେ ଜୀବନରେ ଏକ ଅଭିର୍ନ୍ନ ଅଂଶ କରି ସୁସ୍ଥ ଓ ସୁଖମୟ ଜୀବନ ବିତେଇବା ନିହାତି ଆବଶ୍ୟକ ତ ଆଉ ଓ ଉଚିତ୍ ମଧ୍ୟ। ଧିୟ।
ଆଜ୍ଞା ମାଡ଼ାମ୍ ଠିକ୍ କହିଲେ ସକାଳୁ ଭ୍ରମଣ କଲେ ଶରୀରରେ ରକ୍ତ ସଂ ଚାଳନ ବହୁତ ଭଲରେ ହୋଇଥାଏ ଶରୀରର ସତେଜ ରହିଥାଏ। ରୋଗ ପ୍ରତିରୋଧକ ଶକ୍ତି ବି ବଢ଼ାଇ ଥାଏ। ଏହା ଅ ମେଧବହୁଳତା କି ମଧୁମେଅ ଉଚ୍ଚ ରକ୍ତଚାପ ହୃଦ ରୋଗ ଆଶଙ୍କା କୁ କମାଇବାରେ ମଧ୍ୟ ଏଇଟା ଆମକୁ ସାହାଯ୍ୟ କରିଥାଏ। ଯୋଉମାନେ ପ୍ରତିଦିନ ସକାଳେ ହାଟନ୍ତି ସେମାନେ ଅଧିକ ସକ୍ରିୟ ଉତ୍ସାହି ଓ କର୍ମଠ ରହିଥାନ୍ତି ନା କଣ କହୁଛନ୍ତି?
ଆଜ୍ଞା ନିହାତି ଠିକ୍ ତ କହିଲେ ମ୍ୟାଡ଼ାମ।
ଆଉ ଆମେ ଯଦି ଦେଖିବା ତାହେଲେ ଛାତ୍ରଛାତ୍ରୀଙ୍କ ପାଇଁ କି ସକାଳୁ ଭ୍ରମଣ ବିଶେଷ ଉପକାରୀ।
ଆଜ୍ଞା ଆଜ୍ଞା ଆଉ ଆମେ ତ ଏଇ ସକାଳର ଭ୍ରମଣ ଆମ ଶରୀରକୁ ବି ସଲ୍ ଆଉ ଆମର ରଖିବାର ଏକ ମାନେ ସବୁ ତ ମୁଁ କରୁଚି। ଆଉ ପ୍ରତିଦିନ ସକାଳେ ଭ୍ରମଣ କଲେ ଶରୀର ନୂତନ ଶକ୍ତି ଭାବେ ଉତ୍ସାହ ସଞ୍ଚାର ହୋଇଥାଏ। ଆଉ ଆମର ନିୟମିତ ଭ୍ରମଣ କଲେ ରକ୍ତ ସଞ୍ଚାଳନ ମଧ୍ୟ ଆପଣ ଯେମିତି କହିଲେ ସଠିକ ଭାବରେ ହୋଇଥାଏ ଆଉ ଆମର ହୃଦୟ ଟା ଟିକେ ସୁସ୍ଥ ରୁହେ ଆମର ହୃଦୟ ଟା। ହୋଊ ଏହା ଆମକୁ ମାନେ ହଜମ ଶକ୍ତି ବୃଦ୍ଧି କରି ମାନେ ଭୋକ ଭଲ ଲଗାଇଥାଏ। ଏମିତି ବହୁତ କିଛି ଅଛି ମ୍ୟାଡାମ ମାନେ ଆମର ଯୋଉ ସକାଳ ଭ୍ରମଣା କଲେ।
ଆଜ୍ଞା ମ୍ୟାଡାମ ଆପଣ ଠିକ କହିଲେ ଏହା ମସ୍ତିଷ୍କକୁ ସତେଜ କରେ। ସ୍ମୃତି ଶକ୍ତି ବି ବଢାଏ। ଏବଂ ଛାତ୍ରୀମାନଙ୍କ ପାଇଁକି ଏଇଟା ବହୁତ ଭଲ ଯେ ପାଠ ପଢ଼ାରେ ଏକାଗ୍ରତା ଆଣିଥାଏ। ଯୋଉମାନଙ୍କୁ ବି ପଢିବାକୁ ଇଛା ହେଇନଥାଏ।
ସ୍ମୁତି ଶ
ଆଜ୍ଞା ଯେଉଁ ଛା ତ୍ରଛାତ୍ରୀ ମାନେ ନିୟମିତ ସକାଳୁ ଭ୍ରମଣ କରନ୍ତି ସେମାନେ ପଢ଼ାଶୁଣା ଆହୁରି ଖେଳକୁଦରେ ଭଲ ପ୍ରଦର୍ଶନ କରିପାରନ୍ତି।
ଆଜ୍ଞା ଆଜ୍ଞା ଠିକ କଥା କହିଲେ ଏଇଟା ଆଉ ସେମାନେ ଭ୍ରମଣ କରି ଅଙ୍ଗ ପ୍ରତ୍ୟଙ୍ଗ ସକ୍ରିୟ ମଧ୍ୟ ସୁସ୍ଥ ରଖିଥାଏ। ଆମର ସକାଳର ଭ୍ରମଣ। ଏବଂ ଏହା ତ ଏକ ସରଳ ନି ଆମର ନିଃଶୁଳ୍କ। ଓ ସମସ୍ତଙ୍କ ପାଇଁ ଏକ ଉପ ଉପଯୋଗୀ ବି ଆମ ଅଟେ।
ଆପଣ ଦେଖିଥିବେ ମ୍ୟାଡ଼ାମ ଅ ଆଜିର ବ୍ୟସ୍ତ ଜୀବନରେ ମୋବାଇଲ, କମ୍ପ୍ୟୁଟର ଆଉ ଟେଲିଭିଜନ ଆମକୁ ଶାରୀରିକ ପରିଶ୍ର ଶ୍ମ ଠାରୁ ଦୂରେଇ ଦଉଛି।
ଯାଇକି
ଆମେ ଯେତେ ଶାରୀରିକ ପରିଶ୍ରମ କରିବା ଆମ ଦେହ ସେତିକି ଭଲ ରହିବ ଆମେ ଏବେ ଯେତିକି ସବୁ ଇଣ୍ଟରନେଟ୍ ଫୋନ ମୋବାଇଲ ଆସିଲା ଆମେ ତ ଫୋନ ରେ ହିଁ ଆମେ ଡ୍ରେସ ଅର୍ଡର କରିଦଉଛୁ ଆଉ ଡ୍ରେସ୍ କିଣିବାକୁ ବାହାରକୁ ଯିବା କଣ ପାଇଁ କି ଏବେ ଆପଣ ଦେଇ ଦେଖିଥିବେ ଯେ ଘରେ ଘରେ ହିଁ କରିଦେଉଛନ୍ତି ଜବ୍ ଗୁଡ଼ାକ ବାହାରକୁ ଯିବାକୁ ପଡ଼ୁନି। ସେମାନେ କିଛି କିଛି ଲୋକ ଏମିତି ବି କରିଦଉଛନ୍ତି। ତ ସେମାନେ ଅଳସୁଆ ହେଇକି ବସିକି ବି ଘରେ ରହିଥାଉଛନ୍ତି ଫଳରେ କଣ ହଉଛି ତା ଫଳରେ ଅନେକ ରୋଗ ଦେଖା ଦେଉଛି। ତେଣୁ ଆମେ ପ୍ରତିଦିନ ଅତି କମ ରେ ତିରିଶ ମିନିଟ୍ ନହେଲେ ପଇଁ ଚାଳିଶ ମିନିଟ୍ ସକାଳୁ ଭ୍ରମଣ କରିବାର ଅଭ୍ୟାସ ଗଢି ତୋଳିବା ଉଚିତ।
ନିହାତି ନିହାତି ମ୍ୟାଡ଼ାମ କାହିଁକି ନା ଆମର ଶରୀର ହିଁ ସୁସ୍ଥ ରହିବ। ଆମ ପାଇଁ ହିଁ ସେଇ ଜିନିଷ ଟା ଭଲ। ତ ଏ ଯଦି ଏଥିପାଇଁ ଯଦି ଆମେ ତିରିଶ ମିନିଟ୍ ଦେଇପାରିବାନି ଆମର ପୁରା ଚବିଶ ଘଣ୍ଟାରେ ଆମେ ଯଦି ତିରିଶ ମିନିଟ ଯଦି ଆମେ ଦେଇପାରିବାନି ତ ଆମେ ଏତେ ବି ଆମେ ବ୍ୟସ୍ତ ନଥାଉଛୁ ଯେ ଆମେ ତିରିଶ ମିନିଟ ସକାଳ ଟାଇମ ରେ ଦେଇ ପାରିବାନି।
ଆଜ୍ଞା ମ୍ୟାଡ଼ାମ୍। ସକାଳୁ ଭ୍ରମଣ ସମୟରେ ଆମେ ପରିବେଶକୁ ସ୍ଵଚ୍ଛ ରଖିବା ଗଛ ଲଗାଇବା ଏବଂ ପ୍ରକୃତିକୁ ଭଲ ପାଇବା ଶିକ୍ଷା ମଧ୍ୟ ପାଇଥାଉ। ଠିକ କହିଲି ନା ମ୍ୟାଡ଼ାମ ସୁସ୍ଥ ପରିବେଶ ସୁସ୍ଥ ଜୀବନର ମୂଳ ଆଧାର।
ଶର ଶରୀର ହଉଚି ସୁଖୀ ଜୀବନର ଏକ ମୂଳ ଆଧାର ଏବଂ ସକାଳର ଭ୍ରମଣ ସେହି ସୁସ୍ଥତାକୁ ବଜାୟ ରଖେ।
ଆଜ୍ଞା ମ୍ୟାଡ଼ାମ ଆଜ୍ଞା ଆଜ୍ଞା ଆପଣ ଠିକ କହିଲେ।
ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏଇ ପ୍ରତିଦିନ କିଛି ସମୟ ସକାଳର ଭ୍ରମଣ କରିବାର ମାନେ ଅଭ୍ୟାସ ଗଢ଼ି ତୋଳିବା ଉଚିତ୍। ଆପଣଙ୍କର ତ ଅଭ୍ୟାସ ଅଛି। ବୋହୁତ ବଢ଼ିଆ କଥା ମ୍ୟାଡାମ ବର୍ଷା ଲାଗି ରହିଛି ବୋଲି ଆପଣ ଯାଇପାରୁନାହା ତି ମୁଁ ବି ଆପଣଙ୍କ ପରି ହିଁ। ମୋର ବି ଅଭ୍ୟାସ ଅଛି ହେଲେ ବର୍ଷା ପାଇଁ ଆ ମୁଁ ବି ଯାଇପାରୁନି।
ଆଜ୍ଞା ଆଜ୍ଞା। ଏବେ ଆମେ ଛୁ ତି ଏ କିଛି ସମୟ ଆମେ ଯଦି ଚା ଭ୍ରମଣ ପାଇଁକି ଯଦି ସ ସକାଳୁ ଯାଇପାରୁନୁ ଏବେ ଆପଣ ଧରି ନିଅନ୍ତୁ ସକାଳ ହେଲେ ତ ବୋହୁତ ଭଲ କଥା। ହେଲେ ଆପଣ ଯଦି ବା କିଛି କାମ ବ୍ୟସ୍ତତା ଭିତରେ ଯଦି ରହିଯାଉଛନ୍ତି। ଏମିତି କିଛି କାମ ନୁହଁ ଯେ ଆପଣ ଯାଇପାରିବେନି ଆପଣ ଚାହିଁଲେ ଯାଇପାରିବେ ହେଲେ ଏମ୍ ବି ହୁଏଯେ ଆମର କି ଛି ବାଇଚାନ୍ସ ଯଦି ଆପଣ ଝାଇପାରୁନାହାନ୍ତି ତାହେଲେ ଆପଣ ସନ୍ଧ୍ୟାବେଳେ ଚାଲି ଯାଆନ୍ତୁ। କିଛି କିଛି ଚାଲିବା ଦରକାର ବଡ଼ି ପାଇଁ କି ବୋହୁତ ଜରୁରୀ ଏଇ ଟା ବୁଝିବା ଦରକାର ସମସ୍ତଙ୍କ ପାଇଁ କି। ସେମାନଙ୍କ ଦେହ ହିଁ ସୁସ୍ଥ ରହିବ। ଆହୁରି ନିଜକୁ ବି ଭଲ ଲାଗିବ ଫୁର୍ତି ଲାଗିବ। ଆପଣଙ୍କ ଘରେ ସମସ୍ତେ ଯାଆନ୍ତି ଚାଲିବାକୁ?
ଆଜ୍ଞା ମୋର ସାନ ଭାଇ ଯାଏ ଆଉ ଆମର ମୋର ବାବା ଯାଆନ୍ତି ମୁଁ ଯାଏ। ତ ଏମିତି ଯାଆନ୍ତି ତେଣୁ ଆମେ ସମସ୍ତେ ସୁସ୍ଥ ନିରୋଗ ଆଉ ଦୀର୍ଘାୟୁ ଓ ସୁଖମୟ ଜିଗ ଜୀବନ ପାଇଁ ମାନେ ସକାଳର ଭ୍ରମଣକୁ ଆମେ ଦୈନନ୍ଦିନ ଜୀବନର ଏକ ମାନେ ଆମେ ଯୋଉ ଅପରିହାର୍ଯ୍ୟ ଅଭ୍ୟାସ କରିବା ଆବଶ୍ୟକତା, ନା କଣ କହୁଛନ୍ତି ମ୍ୟାଡ଼ାମ?
ଆଜ୍ଞା ମ୍ୟାଡ଼ାମ ଆପଣ ଠିକ କହିଲେ ଏଇଟା ଦୈନନ୍ଦିନ ଜି ବନରେ ଆମର ଅଭ୍ୟାସଗତ ରହିବା ଦରକାର।
ଆପଣଙ୍କ ସତ କଥା ହେଇକି ମତେ ବୋହୁତ ଖୁସି ଲାଗିଲା ମ୍ୟାଡ଼ାମ। ବୋହୁତ କିଛି ଶିଖିଲି ଆପଣଙ୍କ ପାଖରୁ ବୋହୁତ ବୋହୁତ ଧନ୍ୟବାଦ।
ମତେ ବି ଭଲ ଲାଗିଲା ଆଜ୍ଞା ଧନ୍ୟବାଦ।